ହ୍ୟାଲୋ।
ହଁ ହ୍ୟାଲୋ।
ହଁ କଣ କରୁଛନ୍ତି?
କଣ କରିବି ବସିଛି ଆଉ।
ଅ ଲଂଞ୍ଚ ପ୍ରିପେରେସନ୍ କରି ସାରିଲେଣି ବୋଧେ?
ହଁ ହେ ଅଧା ହେଇଚ ଅଧା ହେଇନି ଆଉ।
ଆଉ ଆଜି କଣ ବନେଇଛନ୍ତି ଲଞ୍ଚ ରେ?
ଆଜି ଲଞ୍ଚ ରେ ବନେଇବା ଭାତ ଡାଲି ମାଛ ଭଜା। ଆମ୍ବ। କାକୁଡି ସାଲଟ ଆଉ।
ଓହୋ ଆଉ ହଁ ଆମର ଆଜି ତ ଏଟା କଣ କହିଲେ ଆଜି ଯେହେତୁ ବାରି ଅଛି ଆଇଁଷ ବାରି ଆଇଁଷ ଖାଆନ୍ତି ବୋଲେ ଆମର ଅଣ୍ଡା କୁ କୁ ଭାତ ହେଇଛିି ତା ସାଙ୍ଗ କ ଆମ୍ବ। ଆଉ ଡାଲି ଫାଲି ମୁଁ ଟିକେ ଏତେ ଭଲ ପାଏନି ତ ଡାଲି ଟିକେ ଖାଇବାକୁ। ବଲେ ଇ ଭଜା ଟିକେ ସକାଳୁ ଯୋଉ କରିଥିଲି ଯୋ ଟିଫିନ ଦେଇଥିଲେ ସେ ଟିଫିନ ତରକାରି। ଟିକେ ଅଛି ଏମତି ମିଶିକି ସବୁ କରିକି ଖାଇଦବୁ ଆଉ।
ଆଇଁଷ ସହିତ ସାଧା ବି ଖାଇବେ?
ହଁ ଆଇଁଷ ଟିକେ ହେଲେ ତା ସାଙ୍ଗ ଟିକେ ଗୋଟେ ଦିଟା ଆଇଟମ୍ ନହେଲେ ଟିକେ ଭଲ ଲାଗେନି। କଣ କହିଲେ ଏଇ ଯୋଉ ଆ ଆଇଁଷ ବାର ମତେ ତ ଏତେ ଟିକେ ସ ଡେଲି ଆଇଁଷ ଖାଇବାକୁ କୋଉ ଦିନ ଏମିତି ଏତେ ଭଲ ଲାଗେନି। ଆଇଁଷ ଟିକେ ନଗଲେ ଏଇ ଛୁଆ ଖୋଜୁଛନ୍ତି ଆଜି କିିବାରେ ଆଜି କାହିଁ କରିନ। ଆଜି ଇଏ କରିନ ତାଙ୍କ ପାଟିକି ଜମା ସାଧା ଜିନିଷ ତାଙ୍କ ପାଟିିକି ଜମା ରୁଚୁନି।
ଓହୋ।
କିଏ ଏ ଅଣ୍ଡା କରି ହେଇଛି ଆଉ ଭାତ ଏମିତି ସାଇଡ ରେ ଏମତି ହେଇକି କରାଯାଇଛି। ହଉ।
ଓ ହୋ।
ଆଉ ଆପଣଙ୍କର ଆଜି ପାଗ କେମିତି କଣ ଖରା ହେଇଛି ନା ବର୍ଷା ହେଇଛି।
ପ୍ରବଳ ଖରା ହେଇଯାଇଛି କାଲି ବର୍ଷା ହେଇଥିଲା ନା ଉଠେଇଥିଲା ସନ୍ଧ୍ୟାରେ। ଆଜି ଏଇ ପାଗ ଦେଇଛି ମାନେ ଘରୁ ବାହାର ସକାଳୁ ଏତେ ଖରା। ଗରମ ଗରମ ଯେମିତି ଖରା ବି ହଉଛି ଏମିତି ଛଅଟ ରୁ। ଆଜି ଦିନ ସାରା ଖରା ରହିବ।
ହଁ ଆମ ଆଡେ ବି ସକାଳେ ମେଘୁଆ କରି ଟିକେ କାଳିଆ କରିିଥିଲା ମୁଁ ଭାବିଲି ବର୍ଷା ହବ। ଦେଖିଲା ବଳକୁ ପୁରା ଖରା ଖରା ହେଇକି ପୁରା କାଟୁଛି ବି ଖରା ଖରାକୁ ଅନେଇ ହଉନି ଏତେ ଜୋର ଖରା ହେଇଛି।
ନାଇଁ ଆଜି ବହୁତ ଜୋର ଖରା ହେଇଛି ମୋ ଝିଅକୁ ସ୍କୁଲ ଛାଡି ନେଇେଇଥିଲି ବହୁତ ଜୋରରେ ଖରା ହଉଚି। ମେ ଗରମ ବି ଲାଗୁଛି ନା। ଖରାରେ ଯେତିକି ହଉଛି ମାନେ ତାର ବେଶୀ ଗରମ ଲାଗୁଛି ମାନେ ବହୁତ ଡିଜେଲ ଲାଗୁଛି ଗରମ ରୁ।
ହଁ କଣ ହଉଚି କହିଲ ଯୋଉ ଏତେ ଖରା ଯଦି ଏମିତି ଖରା ହବ ଲୋକମାନେେ ଚାଷ ବାସ କଣ କେମିତି କରିବେ ତଳି ପକେଇବେ ଆପଣଙ୍କ ଆଡେ ଲୋକମାନେ ତଳି ଫଳି ପକେଇଲେଣି ଚାଷ ବାସ ଆରମ୍ଭ କଲେଣି? ଚାଶ ବାସ କରନାନ୍ତି?
ନା ଗାଈ ଖାଇଦଉଛନ୍ତି ହଉନି କରିୁନାହାନ୍ତି କି ଆଉ। ଏମିତି ଖଣ୍ଡ ତ କିଏ କରୁଛି ପନିପରିବା ତ ହନୁ ସବୁ କିଣା ପ୍ରବଳ ମନେଉଛନ୍ତି। ବାଇରେ ଫୁଲ ହଁ ଫୁଲ ଗଛ ଟା ବି ଲଗେଇଲେ ତଉ ହନ ମାନେ ଭାଙ୍ଗଦେଇ ହି ପଳଉଛି।
ଆପଣ କିଛି ଗଛ ପତ୍ର ଲଗେଇବାକୁ ଭଲ
ଫୁଲ ଗଛ? ମୋର ବେଶୀ ପସନ୍ଦ ଫୁଲ ଗଛ ଫୁଲ ଗଛ ଉପରେ ବେଶୀ ତାପରେ ପନିପରିବା ଉପରେ ଏତେ ଏଇ ହନୁଜକୁ ଲଗଉନୁ ଲଗେଇବାକୁ ଭଲ ପାଏ ହେଲେ ଲଗଉନୁ। ହନୁ ସବୁ ଭାଙ୍ଗି ଦଉଛି ଯୋଉ। ମୋ ଫୁଲ ଗଛ ବହୁତ ଲଗେଇଥିଲି ତାଙ୍କ ହନୁ ଫୁଲ, କଡ, ପତ୍ର ସବୁ ଖାଇଦେଇକି ମନ୍ଦାର ଗଛରେ ପଡଉଛିି ଗୋଲାପ ଗଛ, ମନ୍ଦାର ଗଛ ମୁଁ ସବ କିଣିକି ଆଣିକି ଲଗେଇଛି ନା ବାଇରେ ତାକୁ ସବୁ ହନୁ ଖାଇ ଦେଇେଇକି ପତ୍ର ପଳଉଛି ଆଉ କଣ ଲଗେଇବ ଏଥିରେ।
ହୁଁ ହୁଁ।
ଏବେ ବଗିଚା ଅଛି ଭଲ ଜାଗା ସିନୋରୀ ସବୁ ଅଛି ଭଲ। ଛାତ ବୋଲି ଲଗେଇବା ପାଇଁ କାନ୍ଥ ଦିଆ ହେଇଛି ନା ସୋ କରିବା ପାଇଁ। ହେଲା ଏମିତି ତ ହନୁ ତ ଆସୁଛି ସବୁ ଖସେଇ ଦେଇେଇକି ମାନେ କୁଣ୍ଡ ଭାଙ୍ଗି ଦେଇ ପଳାଉଛି।
ଆଉ ବାଇରେ କଣ କିଛି ଗଛ ଲଗେଇନାହାନ୍ତି କଦଳୀ କି ଅବୁ
କିଛି ନହିଁ। ନା କିଛି ଲଗା ହେଇନି
ଲଗେଇବା ପାଇଁ ଇଚ୍ଛା ହନୁ ତ ସବୁ ଭାଙ୍ଗି ଦଉଛି ଅମୃତଣ୍ଡା ଗଛ ହନୁ ବି ରଖ ଖୁନି ନା ଆମ୍ବ ଗଛ ମୃତଙ୍ଗ ଗଛ ବାରି ପଛପଟ ଅଛି ଗୋଟେ ବଡ ବଗିଚାଟେ ହେଇଟେ ଖାଲି ଆମ୍ବ ଗଛ ଯାହା ଲାଗିଚି ଆମ୍ବକୁ କମଳା ଗଛ କାନ୍ଧିଆ
ଉଁହୁଁ।
ଆଉ ସଜନା ଶାଗ ଲଗେଇଥିଲି ଦିଇଟା ଯ ହନୁ ତାକୁ ଉପାଡି ଦେଇ ଥୋଇଦେଲେ କଲରା ଗଛ ଲଗେଇବି
ହୁଁ ହୁଁ ହଁ ଲଗାନ୍ତୁ କଲ୍ କଲରା ଗଛ ଲଗେଇଚନ୍ତି କିଛି ଖାଇବନି ବୋଲିକି ଲଗେଇଚନ୍ତି ଆଉ। କଲରା ଟା ବହୁତ ପିତା ନା ହଁ ମୁଁ ଏଠି ବର୍ଷା ଖରା ଆମର କଣ କହିଲେ ଏଠି ଟିକେ ଗୋଟେ କୂଅ ଅ ଗୋଟେ କୂଅରେ ପାଚ ଚାରି ପାଞ୍ଚଟା ମେସିନ ପଡିଚି ହେଲେ ଖରା ଦିନେ ଚାରି ପାଞ୍ଚଟା ମେସିନ୍ ପଡିବାରୁ ଖରା ଦିନେ ହେଟା ପାଣି ଶୁଖି ଯାଉଚି ଶୁଖିଯିବାରୁ ବୋଲେ ଖାଇବା ପାଇଁ ପାଣି ନାହିଁ ଆଉ ଆଉ ଗଛ ପତ୍ର ଲଗେଇକି ଆଉ ଦେଇହବ କି ମଲେ ଦେ କିଛି ଗଛ ପ ଲଗେଇ ନଥିଲି ଯେମିତି ଟିକେ ବର୍ଷା ହେଲା ସେମିତି ମୁଁ କଣ କରିଚି ନା ବାଇଗଣ ଗଛ ଦିଇଟା ଆ ଭେଣ୍ଡି ଗଛ କାକୁଡି ସଲରା ସଲରା କଣ ଜାଣିଚନ୍ତି ଯୋଉ ଛଚିନ୍ଦ୍ରା କୁହନ୍ତି ଲମ୍ବା ଲମ୍ବା ଆଉ କଲରା ଜହ୍ନି ଏ ସବୁ ମନ୍ଦା ମନ୍ଦା କରି ସବୁ ଲଗେଇଛି ବାଇରେ ଗୋଟେ ଲଗେଇଥିବ ଯେମତି ଗୋଟେ ଫଳିବ ଯେମିତି ଖାଇବ ଆଉ କିଣିକି କେତେ ଖାଇବ ବଲେ ସେଥିରେ ଗୋଟେ ଲଗେଇଛି ମତେ ବି ଗଛ ଲଗ ବାକୁ ବହୁତ ଭଲ ଲାଗେ ପନିପରିବା ଗଛ ହଉ ଫୁଲ ଗଛ ହଉ କଦଳୀ ଅମୃତଭଣ୍ଡା ଶାଗ ଗଛ ଆମ୍ବ ଗଛ ଚ ସବୁ ସବୁ ଜିନିଷ ଲଗେଇବ ଟିକେ ସମୟ ଅଭାବରୁ ଟିକେ କରିପାରୁନି ଯେତିକି ପାରୁଚି ଏତିକି କରୁଚି। କିନ୍ତୁ ଲଗେଇବାକୁ ବହୁତ ଖୁସିିଲାଗେ କିନ୍ତୁ ଏଇ ବର୍ଷା କଣ ହବ ମତେ ଡାଉଟ ଲାଗିଲାଣି ମୁଁ ପାଣି ବୋଧେ ପକେଇବାକୁ ପଡିବ କି ବର୍ଷା ହବ କିଛି ପାଇପାରୁନି ଖରା ତ ପୁରା ଟାଇଁ ଟାଇଁ କରିଚି
ଅହଁ। ଆଉ ରଥଯାତ୍ରାକୁ କୁଆଡେ ଯିବାର ଅଛି ନା ନାଇଁ?
ଏ ନାଇଁ ରଥଯାତ୍ରା ତ ପାଖେଇ ଆସିଲାଣି ରଥ ଅଁ ପୁରୀରେ ତ ହୋଉଚି ପୁରୀଆଡେ ତ ଯିବାର ନାହିଁ ଦେଖିବା ଛୁଟି ସମୟ ସୁବିଧା ଦେଖି ଭାବିଛି ଗାଁ ଆଡେ ଟିକେ ଯାଇକି ଗାଁରେ ଏଇ ବର୍ଷ କଣ ହଉଛି ନା ନୂଆ ରଥ ତିଆରି କରୁଚନ୍ତି। ଉଁ ଆଗରୁ ଯୋଉ ରଥ ଥିଲା ସେଇଟା ବହୁତ ଖରାପ ହେଇକି ନଷ୍ଟ ହେଇଗଲା। ଲେ ଆମର ସେଠି ତିନି ରଥ ନାହିଁ ଗୋଟିଏ ରଥ ହୁଏ ଏ ଭାବିଛି ଦେଖିବା ଯିବାର ଅଛି ଦେଖିବା କଣ ଭଗବାନ ଚାହୁଁଛନ୍ତି ଯଦି ଡାକିବେ ତାଙ୍କୁ ଯାଇକି ଦର୍ଶନ କରିବି ତାଙ୍କର ର ରଥକୁ ଟିକେ ଟାଣିକି ଆସିବା ଆଉ
ହଁ। ଆଉ ରଥଯାତ୍ରାକୁ ଆସ ଯେ ଆମ ଆଡେ ବୁଲି ବୁଲାକି ଯିବ ଆମ ଆଡେ ଭଲ ହଉଛି ରଥ ଏ ବର୍ଷ ନୂଆ ରଥ ବନା ହେଇନାହାନ୍ତି ନା ଆମ ନୂଆ ରଥ ବନା ହେଇଛି ଆସ ଯେ ଦେଖିକି ଯିବ କହିଲି
ହଁ ସମୟ ସୁବିଧା ବାହାର କରିକି ଯିବା ଆଉ ଆଉ ଆପଣ ଯୋଉ କଣ କହିଲେ କହୁଥିଲି ଯୋଉ ଗଛ ଆମେ ଲଗଉଛେ ଗଛ ମାନଙ୍କର ଏକ୍ଟୁଆଲି ଆମେ ସାର ଦବାଟା ଠିକ କଥା ନୁହଁ ଆମେ ସାର ଆମେ ତ ବାହାର ମା ସେଥିରୁ ଯୋଉ ଜିନିଷ ଟା ଖାଇଲେ ଆମେ ସାରାଂଶ ଜିନିଷ ଖାଇଲେ ଯାହାକି ସେଟା ଆମ ଦେହ ଖରାପ ହୋଉଚି ଆମେ କଣ କରିବା କହିଲେ ଆମେ ଯୋଉ ମାନେ ଘରେ ଯୋଉ ଚାଷ ଟା ଯୋଉ ଗଛ ପତ୍ର ବା ଗୋଟେ କରୁଛେ ହଁ ଖତ ନେ ଆଜିକାଲି ଯୁଗ। ଖତ ଟିକେ ଦବା ଖତ ବି ପୁଣି କଣ କହିଲେ ଖତ ବି ଠିକ ରେ ମିଳୁନି ଆଗେ କଣ ହଉଥିଲା। କହିଲେ ଗାଈ ଗୋରୁ ଘରେ ସମସ୍ତଙ୍କର ଦୁଇ ତିନି ଚାରି ଥିଲେ ଏବେ ଦେଖିବେ କାହା ଘରେ ଗୋଟେ ଗାଈ ଦେଖିବାକୁ ପାଇବେନି। ମାନେ ସେଟା ବି ପ୍ରୋବ୍ଲେମ ହଉଛି ଖତ ଟିକେ କାହା ଘରୁ କୋ-କୋଉଠି କୋଉ। ଟିକେ ଟିକେ ଆଣି ଖତ ଦେଇ ତା ଖୁସେଇକି ଯଦି ଗଛଟାକୁ କରିବ ତାହେଲେ ତମର ଭଲ ଫ୍ରେଶ ଜିନିଷ ଆଉ ଭ ଭଲ ଜିନିଷ ଟା ଖାଅ ଯେ ଦେହ ପ୍ରତି ଉପକାରିତା ଆଉ ଆମେ ଯୋଉ ବାହାରୁ ଯୋଉ। ସାରାଂଶା ଜିନିଷ ଆଣି ଖାଉଛେ ସେ କେମିକାଲ ମିଶେଇ ଦଉଛନ୍ତି କଣ କହିଲେ ଗ୍ରୀଫ ଫିକେ ତାଙ୍କ ପରିବା ଯଦି। ଖରାପ ହେଇଯାଉଛି ଗୋଟେ କେମିକାଲ ମିଶି ପରିବାକୁ ଫ୍ରେସ କରି ଦଉଛନ୍ତି ଆମେ ଜାଣିପାରୁନେ ଆମେ ସ ସେଟାକୁ ଆଣୁଚି ହେରି ଆମେ କରି ଧରି ଖାଇ ଦଉଛେ ସେଇ ଯାଇ କେମିକାଲ ଟା ଆମ ଶରୀର ଭିତକୁ ଯାଉଛି ଆ ଶରୀରର ପାର୍ଟ ପତ୍ରକୁ ଡ୍ୟାମେଜ କରୁଛି।
ହଁ।
ହଁ।
ନା ଆମର ବି ଏବେ ସେଇଆ କରୁଛନ୍ତି ଏବେ ତ। ସବୁ ଯଉ ତରଭୁଜ ବିିକ୍ରି ହଉଥିଲା ଦେଖିବେ କେତେ କଲର ଦିଆହଉଛି ଇଞ୍ଜେକ୍ସନ ମାରିକି ତାକୁ ମେଡିସିନ ଦେଇକି। ପଚେଇଛି ସାଙ୍ଗେ ସାଙ୍ଗେ ବିକ୍ରି କରିଦଉଛନ୍ତି ବହୁତୁ ବିଷାକ୍ତ ରହୁଛି ତା ଭିତରେ ଜାଣିଛ।
ହୁଁ।
ଆଉ ଆମର ଏଇଠି ବେଶୀ ଚାହାପତି ହିଁ ଗଛ ମୂଳେ ଦଉଛନ୍ତି ଆଉ ଖତ ହେତେ ଦଉନାହାନ୍ତି। ଚାହାପତି ଚାହାପତି ଆମେ ଚାହା କରିସାରିଲେ ଯୋଉ ଚାହା। ପତି ଟା ତାକୁ ଛାଣି ଦେଇକି ଧୋଇ ଦେଇକି ନେଇକି ଖରାରେ ଶୁଖେଇକି ତାକୁ ଗଛ ମୂଳେ ଦେ ବୋଲେ ବହୁତ ବଢିଆ ଗଛ ହଉଛି।
ହଁ କି ମୁଁ ତ ଜାଣନ। ହଁ ଆଉ ମୁଁ ତ ଜା-ଜାଣିନଥିଲି ଆପଣଙ୍କରୁ ଗୋଟେ ନୂଆ ଜିନିଷ ଶିଖିଲି ମୁଁ ଏବେ। ସେଇଆ କରିବି କଣ ଚା ଟାକୁ ଯୋଉ ପ
ଚାହା ପତି ଆମେ ଯୋଉ ପକେଇ ଦଉଛେ ତାକୁ ଆଣିକି ଗୋଟେ ଜାଗାରେ ଶୁଖେଇକି ରଖିବେ ତାକୁ ଗଛ ମୂଳେ ନେଇକି ଦେବେ। ଦେଲା ପରେ ସେ ଗଛ ଟା ଆସ୍ତେ ଆସ୍ତେ ହସ ଖୁ ଗଛ ବି ବଢିଆ ଗଛ ହଉଛି ଆପଣ ଥରେ ଦେଇକି ଦେଖନ୍ତୁ ଜାଣିପାରିବେ ଗଛର ମାନେ ବହୁତ। ସାର ଅଂଶ ରହୁଛି ଚାହାପତିରେ ଖତ ଅପେକ୍ଷା।
ଉଁ ହୁଁ।
କଣ କରୁଛି କି ଆମ ସାରେ ଯୋଉ ଆଣୁଛନ୍ତି ମୁଁ ତା ବ ସବୁବେଳେ ସେଇ ଖତକୁ ଶୁଖେଇକି ଚାହା ପତିକି ଛାତ ଉପରେ ତାକୁ ନେଇକି ସବୁ ଗଛ ମୂଳେ ଦିଆହେଇଛି। ସେ ଗଛ ମାନେ ବହୁତ ପିକ ଦେଇକି ବଢିଆ ଗଛ ହୁଏ ହୃଷ୍ଟ ଫୁ ଗଛ ହେଇକି ମାନେ ଢାଙ୍କରେ ହେଇକି ବଢିଆ ଗଛ ସବୁ ଗଛ ଉଧାଏ। ମୁଁ ବହୁତୁ ଚାହା ପତି ବାଲଟି ବାଲଟି ଚାହା ପତି ରଖିଦେଲି ଏବେ ଫେର ନେଇଆସି କାଲି ବି ନେଇ ଆସିଛି କିଲେ ଖଣ୍ଡେ ଆଉ ଛାତ ଉପରେ ଶୁଖେଇ ଦେଇଛି ଆଜି।
ହୁଁ ହୁଁ। ନାଇ ଭଲ କରୁଛନ୍ତ ସେଟା ରେ ଭଲ ସଜେସନ ଦେଲେ ଭଲ ସଜେସନ୍ ମୁଁ ନିହାତି ଏଟା କରିବି।
ଶୁକେଇ ହିଁ ତାକୁ ଦେବେ ଯଦି। ଆଁ ବର୍ଷା ପାଣି ପଇଲେ ସେ ପୋକ ମାନେ ତା ସାର ଅଂଶରେ ଯୋଉ ଇଏଟା ରହେ ଏଟା ପୋକ। କ ହେଇ ହେଇଯାଏ। ସେଥିପାଇଁ କହିଲି ବର୍ଷା ହେଲେ ଦେବେନି ଯ ଖରା ଅଂଶ ଥିଲେ କଣ ଆମେ ପାଣି ଦେଲେ ସେ ଯୋଉ ଶୁଖିଲା ଅଂଶ ଟାକୁ ପାଣି ଟାଣେ। ଯଦି ଖ ବର୍ଷା ହଉଥିବ ଦେବେ ସ ସେ ଇଏଟା ତା ଯୋଉ ସାର ଅଂଶ ଟା ଧୋଇ ହେଇଯାଏ।
ହୁଁ ହୁଁ।
ଆପଣ ସେୟା କରନ୍ତୁ ଖତ ଯଦି ମିଳୁନି ଚାହା ପତି ଡେଲି ଯୋଉ ଚାହା କରିବେ ତା ପତିକି ଶୁଖେଇଦେବେ।
ନହେଲେ ଆପଣ ଘର ପାଖରେ ଯଦି ବି କ୍ରି ହଉଥିବ ବି ନେଇ ଆସି ପାରିବେ ଶୁଖିଲା ତା ଏଇ ବ ଚାହା ଯିଏ କରୁଥିବେ ତାଙ୍କଠୁ ବି ନେଇ ଆସି ଶୁଖେଇ ପାରିବେ।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
ମୁଁ ସେମିତି ହିଁ କରେ ଆମର ଖ ଖତ ମିଳୁଚି ହେଲେ ମୁଁ ଖତରେ ଦେଉନି ଏତେ ଚାହାପତି ବେଶୀ ଦଉଛି।
ଦେଖିବା ସେମିତି ଭାବୁଚି ସେମିତି କରିବା ପାଇଁ ଭଲ ସଜେସନ୍ ଟେ ଦେଲେ ଆଉ ଗଛରେ ଯୋଉ ମୁ ଖତ ଖୋଜୁଥିଲି ମିଳେନି ଯଉ ଦେବା ପାଇଁ କଥା ଦେଲା ପରେ ଦେଖିଆ ଗଛ ଟା କେତେ ଦୂର ଭଲ ହଉଛି କଣ ନାଇଁ ଦେଖିବି ଦେବି ନିହାତି ତମ ସଜେସନ ଟା ମାନେ ଚା ପତି ଯୋଉ ଚା କରୁଛି ଚା ପତି କୁ ରଖିକି ଅଲଗା ଆଣି ଖରାରେ ଶୁଖେଇକି ତାକୁ ରଖିକି ଗଛ ସା ମୂଳେ ମୂଳେ ଦେଲେ ସେ ଗଛ ଟା ଉର୍ବୃରତା ହେଇକି ଆମେ କରିପାରିବା ଆସିବା ଚାହାପତି ବି ଆମର ଗୋଟେ ଦେଶୀ ସାର ଭଳିଆ କାମ ଦଉଛି ଆମେ ଯୋଉ ଇଏ ସାର ଅରା କିଣୁଛେ ସେଇ ସାର ଅରା ଠିକ ନୁହଁ।
ଆଜ୍ଞା। ଯାଆନ୍ତୁ ଆପଣ କଣ କରିବେ ବୋଲି କହୁଥିଲେ ରୋଷେଇ ବାସ ସରିନି ନା ମୋର ହଁ ହଁ ରଖନ୍ତୁ।